ହ୍ୟାଲୋ ଭାଇ ନମସ୍କାରେ।
ନମସ୍କାରେ।
କୋଉଠି ଅଛ?
ଘରେ।
ଖାଇସାଇଲଣି?
ଆଜ୍ଞା।
କଣ କହିଲ?
ଖାଇଲି ଆଉ ପିଠା ଖାଇଛି ଆଉ ମିଠା ଖାଇଛି।
ଆଚ୍ଛା।
ଆଜ୍ଞା।
ଆଉ ରଜ କେମିତି କଣ ପାଳୁଛନ୍ତି?
ରଜା ଆମ ଧୁମଧାମ ରେ ପଳା ହଉଛି।
ଆଚ୍ଛା ଗାଁରେ ଦୋଳି ଫଳି ଲାଗିଛି ନା ନାଗିନି ଲାଗିଛି?
ଆଜ୍ଞା।
ଆଚ୍ଛା। ଓ ହୋ, ଆଉ ତମର କଣ ଫଙ୍କସନ ଫଙ୍କସନ ହଉଛି ନା ନାଇଁ କିଛି ଉତ୍ସବ ହଉନି ଆପଣଙ୍କର?
ଆଜ୍ଞା ଧୁମଧାମ ରେ ହଉଛି ସବୁଆଡେ ପୁରା ଖୁସିର ମହଲ। ପାନ ଫାନ ଖାଇକି ସବୁ ଉଡଉଛନ୍ତି।
ଆଉ ରଜ ତିନି ଦିନ ଏଇନା ଆଉ ଆମ ଓଡ଼ିଆ ପର୍ବ ଓଡ଼ିଶାର ଓଡ଼ିଶାର ମୁଖ୍ୟ ପର୍ବ ହେଲା ରଜ ରଜ ଆଉ। ଆଜ୍ଞା, ଆପ ଆପଣ ଆପଣ ଜାଣିଛନ୍ତି କି? ମୁଁ ଆପଣଙ୍କୁ ଜଣାଉଛି ଶୁଣନ୍ତୁ ଆମ ଦେଶର ମୁଖ୍ୟତଃ ମୌସୁମୀ ବାୟୁ ବିଷୟରେ।
କୁହନ୍ତୁ?
ଆମ ଦେଶର ମୁଖ୍ୟତଃ ମୌସୁମୀ ବାୟୁର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ଆମେ ପ୍ରାୟ ଶତକଡ଼ା ପଞ୍ଚାଅଶୀ ଭାଗ ବୃଷ୍ଟିପାତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଇଥାଉ। ଆମ ଦେଶର ବୃଷ୍ଟ ବୃଷ୍ଟି ପାତ ପରିମାଣ ଅନ୍ୟ ଅନେକ ଦେଶର ତୁଳନାରେ ଅଧିକ ହୋଇଥିଲେ ମଧ୍ୟ ଆମେ ପ ପର୍ଯ୍ୟାପ୍ତ ପରିମାଣର ଜଳ ସଞ୍ଚୟ କରି ଅ ରଖିପାରୁ ନଥିବାରୁ ଗ୍ରୀଷ୍ମ ଋତୁରେ ଜଳ ଅ ଅଭାବ ସମ୍ମୁଖୀନ ହେଉଛୁ। ଦେଶର ଖାଦ୍ୟର ଆବଶ ଷ୍ୟକ ବ ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପା ସଂସ୍ଥା ଶିଳ୍ପ ସଂସ୍ଥା ପାଇଁ ଅଧିକା ଅଧିକରୁ ଅଧିକ ଜଳ ବ୍ୟବହାର କରାଯାଉଅଛି। ଫଳରେ ଫଳରେ ଭୂପୃଷ୍ଟ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମେମାନେ ମଧ୍ୟ ନଳକୂପ ଓ ଉ ଉଠା ଜ ଉଠା ଜଳସେଚନ ଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରି ଚାଲିଛୁ। ଅନ୍ୟପକ୍ଷରେ ପାହାଡ ଓ ପର୍ବତ ମାନଙ୍କର ଜଙ୍ଗଲ ସ ପା ହୋଇଯିବା ଦ୍ଵାରା ଉଁ ଭୂତଳ ଭୂତଳକୁ ଜଳର ଗତି କ ଜଳର ଗତି କମିବାରେ ଲାଗିଛି ଓ ଭୁ ଉତ୍ତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି। ସେଥିପାଇଁ ଜଳସପଦ ସଂରକ୍ଷଣ ସହ ଏହାର ସୁପରିଚାଳନା ପାଇଁ ଆବଶ୍ୟକତା ପଦକ୍ଷେପ ନେବା ଦରକାର। ଜଳ ସମ୍ପଦର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନଦୀବନ୍ଧ ଯୋଜନା ଆମ ଦେଶର ଚାଷବାସ ପାଇଁ ଜଳ ସୂଚନା ଆବଶ୍ୟକତାକୁ ଉପଲବ୍ଧ କରି ତତ୍କାଳୀନ ଇଂରେଜୀ ସରକାର ସର୍ବପ୍ରଥମେ ବିଭିନ୍ନ ବଡ ବଡ ଚିର ସୂତ୍ର ହ ନଦୀ ମାନଙ୍କର ନି ନଦୀ ମାନଙ୍କର ନଦୀବନ୍ଧ ଯୋଜନା ଉଁ ଯୋଜନା କରିଥିଲେ। ଆଜ୍ଞା ଆମେ ଏବେ ପଢିବା
କୁହନ୍ତୁ?
ହେଲୋ। ଆମେ ଏପେ ପଢ଼ିବା ଆ ମୋ ଗାଁ ର ରୂପ ନେଉଳ ଭାଇରେ ନେଉଳ ଭାଇ। ଚଣ୍ଡିଖୋଲ ଛକ ପୂର୍ବରୁ ଅଛି। ଶହେ ବରଷର ସଡ଼କ ଏହି ଗାଡ଼ି ମଟରଟି ଧୂଳିରେ ଚାଲିଅଛି। ଚାପି ଚାପି ପାଦ ଚାଲିବୁ ତୁହି। ଦୂର ବାଟୋଇ ସୁଦ୍ ସୋଧୁ ଶୋଧୁଣ ଥାଇ। ଏ ବୁଢ଼ାବୁଢ଼ୀ ଚାଲି ଚାଲି ଚାଲି ନପାରେ। ଗାଁ ଭି ତରଟି ତା ଠାରୁ ବଳି ନିଜ ଘର ଆଗେ ନର୍ଦ୍ଦମା ଖାଲ, ପ୍ରତିଦିନ ଗାଡି ଭାଙ୍ଗୁଣ ଥାଇ। କେବେ ସୁଧିରିବ ତ ଦୁଃଖ ରାସ୍ତା। ହ୍ୟାଲୋ। ଆପଣ ଜାଣିଚନ୍ତି କଣ କୋହୁନାହାନ୍ତି ମୁଁ ଶୁଣିବି?
ଆପଣ ଆଡେ ଆପଣ ପାରାସିଟାମଲ ଜାଣିଥିବେ ଟାବ୍ଲେଟ?
ଆଜ୍ଞା।
ତାର ସେଟା କଣ ପାଇଁ ୟୁଜ୍ କରା ହଏ ମୁଁ କୋହୁଚି ଶୁଣନ୍ତୁ।
କୁହନ୍ତୁ?
ପାରାସିଟମ୍ ବେସିକାଲି ଜର ଆଉ ମୁଣ୍ଡ ବିନ୍ଧା ହେଲେ ଲୋକଙ୍କୁ ଦିଆଯାଏ। ଆଉ ଆପଣ ଯଦି ଅତି ମାତ୍ରାରେ କାହାକୁ ଜର ରୋହୁଚି ତାହେଲେ ଆପଣ ଡକ୍ଟର ଦେଖେଇକି ଆକୁ ନେଇ ପାରିବେ ଦିନକୁ ତିନି ଟାଇମ୍। ମାନେ ଖାଦ୍ୟ ସହିତ ଖାଦ୍ୟ ଖାଇଲା ପରେ ଆପଣ ଗ୍ରହଣ କରିପାରିବେ ଆକୁ।
ଆଜ୍ଞା।
ଆଉ ଯଦି କେବେ ବି କେମିତି ମୁଣ୍ଡ ବିନ୍ଧା ହେଇଗଲା ଗୋଟେ ଖାଇଦେଲେ। ଆପଣଙ୍କ ମୁଣ୍ଡ ଫୁଣ୍ଡ ବିନ୍ଧା କମି ଯାଇପାରେ। ଆଉ ଯଦି ଆପଣଙ୍କର କେ ମିତି କିଡ଼ନୀ ପ୍ରୋବ୍ଲେମ୍ ଅଛି କି ହୃଦୟ ପ୍ରୋବ୍ଲେମ୍ ଅଛି ହୃଦୟ ହାତ ପ୍ରୋବେଲେମ୍ ତାହେଲେ ଆପଣ ଡକ୍ଟର ପରାମର୍ଶ କରିକି ଖାଇବା ଉଚିତ୍। କାହିଁକି ନା ଇଏ କିନଡି ଏଇଟା ପେନକିଲରରେ ହିସାବରେ ଯାଏ କିଡ଼ନୀ ଉପରେ ପ୍ରଭାବିତ ପକାଏ। ସେଥିପାଇଁ ଆପଣ ଯଦି କିଡ଼ନୀ ରୋଗ ନାହିଁ ବା ହୃଦୟଘାତକ ରୋଗ ନାହିଁ ତାହେଲେ ଆପଣ ନେଇପାରିବେ। ମୁଣ୍ଡ ଫୁଣ୍ଡ ବିନ୍ଧା କିମ୍ବା ଥଣ୍ଡା ହେଲେ ଗୋଟେ। ଆଉ ଯଦି ସ୍ଵତନ୍ତ୍ର ଜର ହୋଉଚି ଜମା ଛାଡୁନି ତାହେଲେ ଡକ୍ଟର ପରାମର୍ଶ କରିକି ଦିନକୁ ତିନି ଟାଇମ୍ ନେଇପାରିବେ ସକାଳେ ଖରାବେଳେ ରାତିରେ। ଖାଦ୍ୟ ଖାଇଲା ପରେ। ଆଉ ଆପଣ ଆକୁ ଛୋଟ ଛୁଆଙ୍କୁ ବି ଦେଇପାରିବେ। ତାର ପାରାସିଟାମଲ୍ ର ତିନି ଭାଗରେ ଅଛି। ପଂଶ, ଛଅଶପଚାଶେ ଆଉ ଅଢେଇଶ।
ଆଜ୍ଞା।
ଆପଣ ଯୋଉ ପାଞ୍ଚ ବର୍ଷରୁ ଗୋଟେ ବର୍ଷରୁ ପାଞ୍ଚ ବର୍ଷ ଭିତରେ ଯୋଉ ଛୁଆମାନେ ତାଙ୍କୁ ସିରପ ଦିଆଯାଏ କାହିଁକି ନା ସେ ଟାବଲେଟ ଖାଇ ପାରନ୍ତି ନାହିଁ। ଅଢେ ଦୁଇଶହ ପଚାଶ ସିରପ ଦିଆଯାଏ ପାଞ୍ଚ ଏମେଲ୍ ଲେଖା ତିନିଥର ଦେଇପାରିବେ। ଆଉ ଯୋଉମାନେ ତା ଚାହିଁ ରହିଲେ ଆ ପା ପାଞ୍ଚରୁ ଦଶ ବର୍ଷ କି ଏଗାର ବର୍ଷ ପିଲା ପାଇଁ ତାଙ୍କ ପାଇଁ ପଂଶ ଟାବ୍ଲେଟ୍ ଅଛି ତାକୁ ଗୋଟେ ଲେଖା ତିନିଥର ଦେଇପାରିବେ। ଆଉ ତା ଯୋଉମାନେ ରହିଲେ ଦଶ ରୁ ତିରିଶ ବର୍ଷ କି ଚାଳିଶ ପାଇଁସ୍ ପଇଁଚାଳିଶ ବର୍ଷ ଲୋକମାନାନଙ୍କୁ ପାରାହିଟନ୍ ଛଅଶହ ପଚାଶ ଦିଆ ହବ ଗୋଟେ ଲେଖା ଛଅସପଚାଶ ଦିନକୁ ତିନି ଥର ଖାଇପାରିବେ। ଆଉ ତା ସହିତ ଆଜିଥ୍ରୁ ମେସିନ କିମ୍ବା ଆଣ୍ଟିବେଟିକ ଆମସ୍କ୍ଲା ପୋଟାସିୟମ୍ ଆପଣ ବି ଖାଇପାରିବେ ଆ ସହିତ। କାହିଁକି ନା ଆଣ୍ଟିବେଟିକ ଟା ଉଁ ରୋଗ ପ ପ୍ରତିରୋଧକ ଶୀଘ୍ର କ ବଢ଼ାଇଥାଏ ବା କମେଇଥାଏ। ଆଣ୍ଟିବେଟିକ ଡକ୍ଟର ପରାମର୍ଶ କରିକି ଖାଇଲେ ଉଚିତ। ଆ ଆପଣ କଣ ଜଣିଚନ୍ତି କୋହୁନାହାନ୍ତି?
ଆଜ୍ଞା ଆପଣ ଶୁଣନ୍ତୁ ମୁଁ କୋହୁଚି। ଜନସାଧାରଣଙ୍କ ଧାରଣା ଯେ ଜଙ୍ଗଲର ସମ୍ପଦ କେବଳ ସରକାରଙ୍କର। ତ ଓ ଏଥିରେ ସେମାନଙ୍କର କୌଣସି ଅଧିକାର ନାହିଁ କିନ୍ତୁ ଜନସେଚ ଜନଚେତନା କିନ୍ତୁ ଜନଚେତନା ଓ ଜନସାଧାରଣ ଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ବନ୍ୟା ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟେତଃ ଅସମ୍ଭବ। ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ୱ ଜଳବାୟୁ ତଥା ନା ସ୍ଥାନୀୟ ଜଳବାୟୁରେ କେଉଁ ସବୁ ପରିବର୍ତ୍ତନ ହେବ ଓ ତାହା ଆମର ଜୀବନ ଧାରଣକୁ କିପରି ପ୍ର-ପ୍ରଭାବିତ କରିବ ସେ ବିଷୟରେ ଜନସଚେତନା ସୃଷ୍ଟି କରିବା ଆବଶ୍ୟକ ଏଠାରେ ବିଗତ ବର୍ଷମାନଙ୍କରେ କେତେକ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଦ୍ୱାରା ବନ୍ୟ ସମ୍ପଦ ସଂରକ୍ଷଣ ପାଇଁ ହୋଇ ହୋଇଥିବା ଆନ୍ଦୋଳନ ଦୃଷ୍ଟାନ୍ତ ଦିଆଯାଇପାରେ ଉଣେଇଶହ ସତୁରି ଦଶକରେ ଜଙ୍ଗଲ କା ଜଙ୍ଗଲ ଠିକାଦାରମାନାନଙ୍କ ଦ୍ୱାରା କଟାଯାଉଥିବା ଗଛଗୁଡ଼ିକୁ ସୁରକ୍ଷା କରିବା ପାଇଁ ଓ ଓ ଘରୱାଲ ଜିଲ୍ଲାରେ ରେନି ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନ ସୂତ୍ରପାତ ହୋଇଥିଲା। ଏହି ଚିକ୍କୋ ଆନ୍ଦୋଳନ ନାମରେ ପରିଚିତ ଏହା ଚିକ୍କୋ ନାମ ଅ ଚିପୋ ନାମ ଆନ୍ଦୋଳନ ବିଷୟରେ ପରିଚିତ। ସୁନ୍ଦରଲାଲ ବୋହୁଗୁଣା ନାମରେ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ସେ ଲୋକମାନଙ୍କ ପାଇଁ ହ ଜଳବାୟୁ ସୁରକ୍ଷା ପାଇଁ ଜଙ୍ଗଲ ସମ୍ପଦର ଆ ଆବଶ୍ୟକତା ବିଷୟରେ ଯଥେଷ୍ଟ ଜନସଚେନା ଜନସଚେତନତା ସୃଷ୍ଟି ଏ କରିପାରିଥିଲେ ତେଣୁ ଠିକାଦାର ମାନେ ଯେ ଯେତେବେଳେ ଗଛ କାଟିବାକୁ ଆସିଲେ ଆବ-ଆବ-ଆବାଳ ବୁଦ୍ଧ ବନିତା ସମସ୍ତ ଗ୍ରାମବାସୀ ଏକାଠି ହୋଇ ସେଠାରେ ସେଠାରେ ରହିଥିବା ଗଛ ଗୁଡିକୁ କ କୁଣ୍ଡାଇ ଧରିଲେ ଓ ସେମାନଙ୍କୁ ଗଛ କାଟିବା କୁ ଦେଲେ ନାହିଁ ଫଳତ ଗଛଗୁଡ଼ିକୁ ସୁରକ୍ଷା କରାଯାଇ ପାରିଲା। ଓ ସେହି ଜଙ୍ଗଲର ଆଉ ସେଇ ଜଙ୍ଗଲ ଜଙ୍ଗଲରେ ଆଉ ଠିକାଦାରମାନଙ୍କୁ ଗଛ କାଟିବା ପାଇଁ ଅନୁମତି ଦିଆଗଲା ନାହିଁ। ଚିପକୋ ଆନ୍ଦୋଳନ ପରି ଉଣେଇଶହ ତେୟାଅଶି ମସିହାରେ କର୍ଣ୍ଣାଟକରେ ଆଳ୍ପିକ କୁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଆପ୍ଲିକ ର ଅର୍ଥ ମ-ମଧ୍ୟ କୁଣ୍ଡାଇ ଧରିବା ଏହି ଆନ୍ଦୋଳନ କ୍ରମାଂଶ ଦେଶରେ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ପାଇଁ ଅଗବାହ ଅଗ ଅଗବର ହେଲେ ପଶ୍ଚିମବଙ୍ଗ ଆ -ଆରାବରି ଅଞ୍ଚଳର ଶାଳ ଜଙ୍ଗଲ ସ-ସଂରକ୍ଷଣ କେରଳ ଓ ପରିଆଳ ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ଏହି ଜ ଜଳନ୍ତ ଉଦାହରଣ କୋଇଲା ଓ ପେଟ୍ରୋଲିୟମ
ଆଜ୍ଞା।
କଣ କହୁନାହାନ୍ତି ଆପଣ କଣ ଜାଣିଛନ୍ତି।
ଆପଣ ବେସିକାଲି ଜାଣିଥିବେ ଯୋଉ କ ରଥଯାତ୍ରା ବିଷୟରେ ଆପଣ ଜାଣିଥିବେ ରଥଯାତ୍ରା ଆମର ଆର ଆଉ ପନ୍ଦର ଦିନ ଭିତରେ ଆସିବାର ଅଛି। ମହାପ୍ରଭୁ ଙ୍କ ଜଗନ୍ନାଥ କାଠ ଯୋଉ ରଥ ତିଆରି ହୁଏ। ସେଟା ହେଲା ଆମର ସରସ୍ଵତୀ ପୂଜାରେ ପ୍ରଥମେ କାଠ ପୂଜା କରାଯାଏ ପୂଜା କରାଯାଇକି ତାପରେ ର ରଥ କାମ ବଢେଇଙ୍କ ଦ୍ଵାରା ଆମର ଯୋଉ ଅଛି ଓଡିଆ ନୂଆ ବର୍ଷ ରଥ କାମ ଆରମ୍ଭ କରାଯାଏ।
ଆଜ୍ଞା।
ରଥ କାମ ଆରମ୍ଭ କରାଯାଏ ରଥ ଆମର ତିଆରି ହୁଏ ତା ମଧ୍ୟରେ ପୂଜାପୂଜି ହେଇକି ଆମର ଗୁଣ୍ଡିଚା ବା ପ୍ରଥମ ଇଏରେ ମୋର ରଥ ଟଣା ଆରମ୍ଭ ହୋଇଥାଏ। କଁ ତା ଆଉ ଗୋଟେ କ ଏଠା ହେଲା ମୁଁ ଜନ୍ମଦିନ ପଡ଼େ ଆଉ ହେଲା ଆମର ପତାକା ଆମର ପତାକା ବଦଳାଯାଏ ସବୁଦିନ ଦିନକୁ ଦିଇଥର ଆମ ଜଗନ୍ନାଥ ମହାପୁରୁଷ ଆଜ୍ଞା ଆଉ ରଥରେ ଆମର ତିନିଟା ରଥ ଥାନ୍ତି ମା ବଳଭଦ୍ର ସୁଭଦ୍ରା ଆଉ ସେ ଏବଂ ସ୍ଵୟଂ ଉଁ ଜଗନ୍ନାଥସ୍ଵାମୀ।
ଆଜ୍ଞା।
ଆ ରଥ ଟଣା ହୁଏ ବହୁତ ମାତ୍ରାରେ ଲୋକ ଶହ ଶହ ବିଦେଶରୁୁ ବା ବାହାରୁ ଆସିକି ରଥ ଟାଣନ୍ତି।
ଆଜ୍ଞା।
ଏହି ରଥ ଟାଣ ଟା ପୁରା ବିଶ୍ୱର ମହାନ ଯାତ୍ରା ବୋଲି କୁହାଯାଏ ସବୁଠାରୁ ବଡ ଯାତ୍ରା ରଥ ଯାତ୍ରା।
ଆଜ୍ଞା।
ରଥଯାତ୍ରା ନାମରେ ପରିଚିତ ଆପଣ ମାରିକି ବି ଦେଖିପାରିବେ ୟୁଟ୍ୟୁବ ରେ।
ଆଜ୍ଞା ମୁଁ ଆପଣଙ୍କୁ କହୁଛି ଆପଣ ଶୁଣନ୍ତୁ କୋଇଲା ଓ ପେଟ୍ରୋଲିୟମ ସଂରକ୍ଷଣ ଜଙ୍ଗଲର ଜଙ୍ଗଲ ଓ ଜଳସମ୍ପଦର ଉପଯୁକ୍ତ ପରିଚାଳନା କରି ପାଇଲେ ଏହା ନିରବଚ୍ଛିନ୍ନ ଭାବେ ଆମ ଦେ ଆମର ଆବଶ୍ୟକତାକୁ ମେଣ୍ଟାଇ ପାରିବ। ତେବେ ଏପରି କିଛି ପ୍ରାକୃତିକ ସମ୍ପଦ ରହିଛି ଯାହାକୁ ଆମେ ଯାହାକୁ ଆମେ ସୃଷ୍ଟି କରିବା କରିପାରିବା ନାହିଁ ଏଗୁଡ଼ିକ ଅ ଏଗୁଡ଼ିକ ନବୀନୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ। କୋଇଲା ଓ ପେଟ୍ରୋଲିୟମ୍ ଏହି ଏନ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟନ୍ତି। ଏହି ଦୁଇଟି ସମ୍ପଦକୁ ଆମେ ମୁଖ୍ୟତଃ ଶକ୍ତି ସମ୍ପଦ ହିସାବରେ ଶହ ଶହ ବର୍ଷ ଧରି ବ୍ୟବହାର କରିଚାଲିଛୁ। ବ୍ୟବହାର କରିଚାଲିଛୁ ଶିଳ୍ପ ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ନୂତନ ଶିଳ୍ପ ପ ପ୍ରତିଷ୍ଠା ଦ୍ଵାରା ଦିନକୁ ଦିନ ଏହି ଜୀବାତ୍ମ ଇନ୍ଧନ ଅଧିକରୁ ଅଧିକ ବ୍ୟବହୃତ ହେବାରେ ଲାଗିଛି ଆଜ୍ଞା ଆପଣ କଣ କରନ୍ତୁ ମୁଁ ରଖୁଛି ଆଉ।
ଆଜ୍ଞା।